ହ୍ୟାଲୋ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା। କଣ କରୁଚନ୍ତି?
କିଛି ନାହିଁ ବସିଥିଲି ଆଉ। ଆପଣ କଣ କରୁଚନ୍ତି?
ମୁଁ ଏଇ କଣ କହିଲେ ମୁଁ ଯାଇଥିଲି ବାରିଆଡେ ଟିକେ ଝାଡା ଆସିଲି ଆଉ
ଆଚ୍ଛା ଆଚ୍ଛା। ଓହୋ। ଆଉ ଖାଇ ଦେଇଚନ୍ତି ବୋଧେ ଟିକେ ଅଧିକା?
ନା ମ ଶୁଣ ସକାଳେ ଟିକେ କଣ କହିଲ ଯୋଉ ରୁଟି ଖାଇଦେଲି ଚାରି ପାଞ୍ଚଟା ନାଉ ସନ୍ତୁରା ସହିତ। କଦଳ ଦିଟା ଖାଇଥିଲି ମିଠା ଦିଟା ଖାଇଥିଲି ସେ ଜା ପେଟରେ ଥିଲା ପଖାଳ ପଖାଳ କସେ ବାଡେଇ ଦେଇଚି।
ଆଚ୍ଛା ଆଚ୍ଛା।
ଆଉ ସେମତି ଝାଡା ଲାଗିଲା ପଳେଇଲି ଟିକେ ଝାଡା ଆସି ବଇଚି ଫ୍ୟନ୍ ତଳେ ଆଉ।
ଆଉ ଟିକେ ଜୋରଦାରିଆ ଖାଇ ଦେଇଚନ୍ତି ତାହେଲେ ଆଉ?
ହଁ ମ ନଗେଇ ଖିଆ ଟା ଭଲ ଲାଗିଲା ଆଜି ପଖାଳ ସହିତ ଖାଇଦେଲି ଆଉ ପଖାଳ ସମ୍ଭାଳି ପାରିଲିନି ଲୋଭ। ଖାଇଦେଲି ଅଧିକା ଆଉ
ଆଚ୍ଛା ଆଚ୍ଛା ଠିକ୍ ଅଛି ତାହେଲେ। ଆଉ ଆପଣ କୁଆଡ଼େ ଯିବେନି ସନ୍ଧ୍ୟାବେଳ ହେଲାଣି ବୁଲାବୁଲି ଆପଣ ବା ଯାଆନ୍ତି ଟିକେ
ହଁ ଯିବି ଆଉ ପାଞ୍ଚଟା ବେଳକୁ ଯିବି ଟିକେ ବୁଲି ଆସି ମନ୍ଦିର ଆଡେ ଆଉ
ଆଚ୍ଛା ପାଞ୍ଚଟା ବେଳକୁ ଯିବେ?
ହଁ ଆଉ ଆପଣ କଣ କରୁଛନ୍ତି ଆପଣ ଯିବେନି କୁଆଡେ ଯାଆନ୍ତିନି କି?
ହଁ ମୁଁ ବି ସନ୍ଧ୍ୟାବେଳେ ଟିକିଏ ଗ୍ରାମ ଦେବତୀ ଆମର ଅଛନ୍ତି ସେଇଠି ଟିକିଏ ପଳେଇ ଆସୁ ଯାଉ ଟିକେ ବୁଲାବୁଲି କରିକି ଆସୁ ଆଉ ମୋର ବି ସେ ଟାଇମ୍ ହେଇନି ଟାଇମ୍ ହେଲେ ଯିବି ଆଉ।
ଓ ହୋ ଭଲ ଟିକେ ଯା ମନ୍ଦିର ମନ୍ଦିର ଭଲ ଲାଗେ କିନ୍ତୁ ଶାନ୍ତି ଲାଗେ ବସିବା ପାଇଁ।
ଆଜ୍ଞା କଣ କହିଲେ ହଁ ପୁରା ଶାନ୍ତି ଲାଗେ ଠାକୁରଙ୍କ ପାଖରେ ଟିକେ ମାଆଙ୍କ ପାଖରେ ବସିଲେ ଭାରି ଶାନ୍ତି ଲାଗେ।
ମନ ହାଲକା ଲାଗୁଥିବ ଆଉ।
ହଁ ବହୁତ ଭଲ ଲାଗୁଛି ଆଉ ହେଇରେ ମାଙ୍କଡ ଆସିଲେଣି ବୋଧେ ଆମ ସୁଜନା ଗଛ ଛଉ ଖାଇ ଦେଉଛନ୍ତି
ଆପଣ ହଁ
ଆମ ଆମର କୁହନି ମୋ ମମି ଯୋଉ ସୁଜନା ଆଛ ଲଗେଇଥିଲା ମାନେ ଆମ ଘର ପାଖରେ ଗୋଟେ ଥିଲା ଘର ପାଖରେ ପାଖକୁ ଲାଗି ଗୋଟେ ଆଉ ଟିକେ ଦୂରକୁ ଆଉ ଗୋଟେ ଆମ ବାଡିରେ ତଳ ବାଡି ଗୋଟେ ଅଛି ସେଠି ଦିଟା ମାନେ ଘର ପାଖରେ ଯୋଉଟା ପୁରା ପାଖାପାଖି ସେଟା ତ ଏବେ ନଷ୍ଟ ହେଇଯାଇଛି ଆଉ ତା ପାଖକୁ ଯୋଉଟା ସେଟା ଅ ବା ଛୋଟ ଛୋଟ ସ ଯେତେ ଥର ହଉଛି ତ ଆମର ମାଙ୍କଡ ଖାଇଦଉଛି ନହେଲେ ଘର ଲୋକ ଭାଙ୍ଗି ଖାଇଦଉଛୁ। ଆଉକୁହନି ଗଛଡାକୁ ବଢିଆ ବି ଦଉନାହାନ୍ତି ମତେ ଟିକେ ସୁଜନା ବହୁତ ପସନ୍ଦ ଆଉ ଶାଗେ ହେଲା ପାରିଦେଲ ଖାଇଦେଲ ଆଉ ତମେ ହଉ କିଛି ନଥିଲେ ନଗେଇକି ତମେ ସାଗଡେ ପାରି ଆଣ ବି ଖାଇଦେଇ ପାରିବ। ତ ହଁ ପଖାଳଟ ସାଗ ବ ଶନ୍ତରେ ଖାଇଦ ଯଉରେ ଭାତ ଟେ ଡାଲି ଟିକେ କରିଦେ ସ ଶାଗ ଭଜି ଟାଦେଲ ଖାଇଦଲ।
ହଁ ହଁ ହଁ।
ଅ ସୁନ୍ଦର ଦେଖିବାକୁ ତମେ ଚାହୁଁଛ ଖାଦ୍ୟ।
ହଁ ହଁ ହଁ।
ସେମିତି କିଛି ଇଏ ନାହିଁ ମମି ଲଗେଇଥିଲେ ଆଉ। ସେ ତ ମାଙ୍କଡ ତ କହିଲଣି ଦେଖିବାଆ ଆମ ଆଡେ କାଳେ ଆସିଲେଣି କି ଦେଖେ।
ଆଚ୍ଛା ହଁ ଦେଖନ୍ତୁ ଦେଖନ୍ତୁ। କାଳେ ଧାଇଁ ଆସିଥିବେ ଯଦି ସରିଗଲା, ପୁଣି ତୁମର ଯେତିକ ବଢ଼ିଥିବ ସେ ପୁଣି କୁଆଡ଼େ ପଳାଇବ।
ହଁ ବା ଟିକେ ଗଲାଆଳକୁ ମାଙ୍କଡ ଖାଇଦେଉଛନ୍ତି ଗାଈ ଖାଇଦଉଛନ୍ତି କଣ ଆଉ କହିବୁ।
ହଁ ଆପଣଙ୍କର ଯୋଉ ଗାଈ ବାଛୁରି ରଖିଛନ୍ତି ନା ରଖିନାହାନ୍ତି?
ନା ଆମର ଗାଈ ଅଛନ୍ତି ନା ଆମର ଯୋଉ ଗାଈ ଅଛନ୍ତି ଗୋଟେ ଆଉ ଗୋଟେ ବାଛୁରୀ ମାନେ ତା ଝିଅ ଏ-ଯ ଗାଈ ନା ହଉଛି ଧଳି ତା ବାଛୁରି ନା ହଉଛି ଗୌରୀ।
ଆପଣଙ୍କର ଗାଈ ବାଛୁରୀଙ୍କ ନାଁ ବି ଦେଇ ଦେଇଛୁ।
ହଁ ଆମେ ଟିକେ ମାନେ କଣ କହିଲ ଆମ ଗୌରୀ ଯିଏ ବହୁତ ଶାନ୍ତ ଶିଷ୍ଟ ତମେ ତା ପାଖକୁ ପଳେଇବ ତାକୁ ଆଉ କହୁ ବେକ ଦେଖେଇଦବ ଗୋଡ ଦେଖେଇଦବ ଆଉଁସିବା ପାଇଁ ବହୁତ, ଆଉ ଆମ ଧଳି ପାଖକୁ ପଳେଇିବ ତମେ ତା ପେଟ ତଳେ ପ ମାରିବନି ଆଉ ତମକୁ ଚାଟି ପକେଇବ ଗେଲ କରିଦବ।
ଭାରି ସ୍ନେହୀ ଦି ଜଣ ତା ହେଲେ ନାଇଁ?
ଭାରି ସ୍ନେହୀ ତମେ ତାକୁ ଡାକିଦବ ଧଳି ଗୌରୀ ସେ ଦୌଡି ଆସିବ।
ଆଚ୍ଛା ଆଚ୍ଛା ଆପଣ ତାହେଲେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଧେ?
ହୁଁ ମୁଁ ବହୁତ ଭଲ ପାଏ।
ଆରେ ବା ତାହେଲେ ଆପଣଙ୍କ ଘରେ କ୍ଷୀର ଦହି ଛେନା ବି ତ ହଉଥିବ?
ନାଇଁ ନାଇଁ ଛେନା ହଉଥିଲା ଏବେ ହଉନି କାଇହିଁ କହିଲେ ଆମର ଯୋଉ ଗାଈଟା ଥିଲା ସେ ଟିକେ ବୁଢୀ ହେଇଗଲାଣି। ଆଉ ଛୁଆ ବି କରିନି।
ଆଚ୍ଛା ଆଚ୍ଛା। ଆ ଏମିତି କଥା ତାହେଲେ ଯାହା ହଉ ଭଲ ଭଲ। ଆପଣ ଗୋଟେ କାମ କରୁନାହାଁନ୍ତି ଯଉଁ ଆମର ଅ କ୍ଷୀର ଦହି ଟିକଏ ହେଲେ ଆମକୁ ଦଉନାହାନ୍ତି?
ନା ନା ଆମର ପୁଣି ଗୋଟେ ଭ ଭାବିଚନ୍ତି ଘର ଲୋକେ ଆଉ ଗୋଟେ ଗାଇ ଆଣିବେ କାରଣ ଆମର ଟିକେ କ୍ଷୀର ଚା ଟା ଅଧିକ ପିଉଚନ୍ତି ନା ଲୋକ ତ କ୍ଷୀର ବି ଦରକାର ପ କିଣିକି ଚି ହେଲା ବେଳକୁ ଖାଇ ହଉନି ନା।
ହଁ ହଁ।
ଗାଈ ଗୋଟେ ଆଣିବାକୁ ଭାବିଚନ୍ତି କଣ କରିବେ ଯଦି ଆଣନ୍ତି ଯଦି କ୍ଷୀର ସେଇଭଳିଆ ହୁଏ ତାହେଲେ ଆମେ ନହେଲେ ଦମୁ ତମ ପାଇଁ ଆଉ।
ହଁ ଟିକେ ଆମକୁ ଦବା ଆମର ବେଶୀ ନୁହଁ ଖାଲି ଟି କିଏ କଣ ଦରକାର କହିଲେ ଘି ଘିଅ ଟିକେ ଦରକାର।
ଓହୋ କ୍ଷୀର ମୁଁ ଭାବିଲି ତମେ ଖାଇବ ନା କଣ କ୍ଷୀର ସେଇଥିପାଇଁ ମାଗୁଚ।
ନାଇଁ ଲ ମୁଁ ତ କ୍ଷୀର ଭଲ ପାଏନି ଆମ ଘରେ ବି ବହୁତ କମ୍ କ୍ଷୀର ଖାଆନ୍ତି, ନା ନା ମୁଁ ଜମା କ୍ଷୀର ଖାଏନି। ମତ ତ ଗନ୍ଧ ହୁଏ କ୍ଷୀରଟା। ମତେ ଗୋଟେ କେମିତି ସ୍ମେଲ ହୁଏ ଟିକେ ଆଇଁସିଆ ଟାଇପ ର ଟିକେ ବାସ୍ନା ହୁଏ ମତେ। ତ ମୁଁ ସେଥିପାଇଁ ଖାଏନି।
ଉୁଁ ହଉ ମୁଁ ଭାବିଲି ତମେ ଖାଇବ ନା କ ସେଥିପାଇଁ କହିଲେ।
ନାଇଁ ନାଇଁ ନାଇଁ ମୁଁ ଟିକେ ଭଲ ପାଏନି କ୍ଷୀର ଖାଇବା ପାଇଁ ଆଉ।
ଆଉ ଘିଅ କିନ୍ତୁ ଖାଆନ୍ତି ନା?
ହଁ ହଁ ଘିଅ ଖାଏ। ଘିଅ ବହୁତ ଭଲ ପାଏ।
ଝିଅ ଭଲ ପାଆନ୍ତି?
ହଁ ହଁ ଘିଅ ବହୁତ ଭଲପାଏ।
ଆଉ ନାଇଁ ଘିଅ ଟା କଣ କହିଲେ ଟିକେ ଅରୁଆ ଭାତରେ ଖାଇବାକୁ ଭଲ ଲାଗେ। ଆଉ ରୁଟି ତ ମତେ ମୁଁ ତ ରୁଟିରେ ବି ଖାଏନି ଜାଣିଚ ନା?
ଆଚ୍ଛା ଆଚ୍ଛା ଆପଣ ତାହେଲେ ଘିଅ ଅରୁଆ ଭାତରେ ବହୁତ ଭଲ ପାଆନ୍ତି ଖାଇବା ପାଇଁ ନାଇଁ?
ହୁଁ।
ଓହୋ ଭଲ ଭଲ ତାହେଲେ।
ହଁ ପା। ଆଉ ଆପଣଙ୍କର କଣ ଆଉ ରାତିରେ କଣ ଖାଇବା ପିଇବା ପ୍ଲାନିଂ କରିଚନ୍ତି? ଆଁ? କଣ ସବୁ ପ୍ଲାନିଂ କରିଚନ୍ତି ଖାଇବା ପାଇଁ? ନା ସେମିତି କିଛି ନାହିଁ।